ମଉ ଥ
ହେଇ ବସିଚି ଆଉ ତୁ କଁ କରଚୁ?
ମୁଁ ଏଇତ ବସିଚି ଆଉ କଁ କରିମି? ଆଉ ଖାଇଥିଲୁ କଣ?
କଣ ଖାଇଥିଲି? ଭାତ ଡାଲି ଆଉ ଭେଣ୍ଡି ଆଳୁ ତରକାରୀ, ଶାଗ ଭଜା।
କୋଉଠି ଖାଇଥିଲୁ?
ଆଜି ମୁଁ ଖାଇଥିଲି ଆମ ମେଡିକାଲରେ। ଡାକ୍ତରଖା
ଓହୋ ହଉ ଡାକ୍ତରଙ୍କ ଖାଦ୍ୟ ଖାଇଛ ତମାନେ ବହୁତ ଭଲ ସୁସ୍ଥ ରହିବ ସଧାବେଳେ ସେମିତି ଖାଇ ସୁସ୍ଥ ଖାଦ୍ୟ ଖାଇବ ସୁ
ସୁସ୍ଥ ଖାଦ୍ୟ ଖାଇଲେ ସୁସ୍ଥ ରହିବ। ସୁସ୍ଥ ଖାଦ୍ୟ ସୁସ୍ଥ ମଣିଷ।
ସୁସ୍ଥ ମଣିଷ ଯାହା କହିଲ ଠିକ କଥା। ଆଉ କୋଉ ଥିଲେ ଆଉ ତମର ସେପଟେ ନଡିଆ ଗଛ ସବୁ ଅଛି କି? ନା ନା ଆମର ଏଠି ନଡିଆ ଆମର ଟିକେ ନଡ଼ିଆ ଦରକାର ଥିଲା ହେଲା ପଚାଶଟା ଖଣ୍ଡରୁ ମୋତେ ତିକ ଫୋନ କରିଥାନ୍ତି। ପଚାଶ ଶହେ ଟା କି ପରେ ଆଉ ଦରକାର ସେଥିପାଇଁ ଗୋଟେ ନଡିଆ ତମେ ସେପଟେ କେତେ ଟଙ୍କା ନେଉଛି?
ହଁ ନଡ଼ିଆ ମିଳିବ। କେତେ ଟଙ୍କା ଆ ଗୋଟା ଏଠି ହେଲା ପନ୍ଦର ଟଙ୍କା।
ମୋ ପାଇଁ ରଖିଥିବୁ ନା ଶହେ ପିସ କି ଦୁଇ ବିଶ ପିସ ହବ ନା ଏତେ ଗୁଡା।
ହଁ ହବ।
ଯଦି ହବ ମୋ ପାଇଁ ରଖିଥିବୁ ହେଲା ଆମର ଦରକାର ଅଛି କାମ ନିମନ୍ତେ ଆଗକୁ ହବ ତ। ମାନେ ଦରକାର ଅଛି ଆମ ବାବା କ ବୁଝିବୁ ତ ସାଙ୍ଗ କାର କାହାର ଅଛି ନା ମୁଁ ସେଇଦିନ ତତେ ପଚାରିବି ବୋଲି ଭୁଲି ଯାଇଥିଲି। ସଁ ମ୍ ଯଦି ଅଛି ରଖିଥିବୁ ହେଲା ମୁଁ ଯାଇକି ନେଇକି ଆସିବି ତମ ଘରୁ।
ହଉ ଠିକ ଅଛି ଆ।
ହଁ।
ଆଉ ଦେହ ପା କେମିତି ସବୁ ଅଛି?
ହଁ ଦେହ ପାଆ ସବୁ ଭଲ ତମ ତୋ ଦେହ ପାଆ ଭଲ ନାଁ?
ହଁ ମୋ ଦେହ ପାଆ ଭଲ ଆମ ଗାଁ ହଁ ହଁ ଯଉ ଆମ ଗାଁରେ କଣ ହେଇ ଜାଣିଛ? ଜଣଙ୍କ ଘରୁ ଜଣଙ୍କ ଘରୁ ଉଁ ନାଗ ସାପ୍ ପ୍ ବାହାରିଲା ବାଇଶିଟା।
ହେ ପ୍ରଭୁ ବାଇଶିଟା।
ହୁଁ ହୁଁ ବାଇଶଟା ନାଗ ସାପ ବାହାରିଲା ତା ମା ବାପା ଆହୁରି ବାହାରି ନାହାଁନ୍ତି। ତା ମା ବାପା ଆହୁରି ଭାରିବେ, ଯଦି ତା ମା ବାପା ଭାରିବେ ଆହୁରି ତାନଲେ ମାନେ ଦୁନିଆ ଆହୁରି ମାନେ ହବ। ଠାକୁରଙ୍କ ସାପ କହିବା କଥା ନୁହେଁ ଜୟ ଜଗନ୍ନାଥ।
ହଁ ଠିଁକ କଥା ମୁଁ କଣ କହୁଥିଲି କହିଲୁ? ଯୋଉଁ ଆଉ ସାଙ୍ଗ ଯଉ ତୋତେ ପଠେଇ ନ ଥିଲା ନାଁ ସବୁ ତୋ ପାଇଁ। କହୁଥିଲୁ ମୋ ପାଇଁ ଏତେ ଗୁଡାଏ ପଠେଇଛି, କଣ କଣ ସବୁ ପଠେଇଥିଲା?
ସବୁ ପଠେଇଥିଲା ବିସ୍କୁଟ ପଠେଇଥିଲା, କେକ୍ ପଠେଇଥିଲା, ପାଉଁରୁଟି ପ୍ ପଠେଇଥିଲା, ଚକୋଲେଟ ପଠେଇଥିଲା, ପୋଷାକ ପଠେଇଥିଲା, ଚପଲ ପଠେଇଥିଲା, ଯୋ ତା ପଠେଇଥିଲା।
ବଢିଆ ଆଉ, ତୋ ଜନ୍ମଦିନ ପାଇଁ ନାଁ କୋଉଥି ପାଇଁ?
ନାଇଁ ରଜ ପାଇଁ ଆମ ଏପଟେରେ ରଜ ସବୁ ଭଲ ହୁଏ ନାଁ।
ଓଁ ହଁ ତମ ରଜରେ ଏଥର କଣ ତୋର କରୁଛୁ ସବୁ ବୁଲିଲୁ କଣ ଖାଇଲୁ କଣ କଲୁ କୁଆଡେ ଗଲୁ?
ରଜରେ ଏଁ ଇ ଖାଲି ଇଏ ବୁଲିଲି କଣ ଏଇ ଆମ ଯାଜପୁରର ମା ବିରଜା।
ହୁଁ।
ଏଇଠି ମା ବିରଜାଙ୍କ ପାଖରେ ବୁଲିଲୁ ଆଉ ଖାଇଲୁ ଯାଇଁକି ପ୍ରସାଦ ଖାଇଲୁ।
ମା ବିରଜାଙ୍କ ପାଖକୁ ଯିବୁ ସବୁଠୁ ଶାନ୍ତି।
ହଁ ହଁ।
ହୁଁ।
ସେଇଠି ସବୁ ଖାଇ ପିଇକି ବୁଲିବାଲି କି ଆସିଲୁ ଆଉ ଆହଁ। ସେକେଣ୍ଡ ରଜରେ କୁଆଡେ ଯାଇନଥିଲି। ଆମ ମୋ ଭଉଣୀ ଆସିଛି ତାଙ୍କ ଝିଅ ଆସିଛନ୍ତି। ଏସବୁ ଏଇପଟସେପଟ ହେଇକି ବୁଲୁଥିଲୁ ଆଉ।
ଓତମ ଭଉଣୀ ଯିଏ ଅଛନ୍ତି ନାଁ ପଳେଇଲେଣି?
ହଁ ମୋ ଭଉଣୀ ଅଛନ୍ତି।
କେତେ ବୟସ ତାକୁ ହବ ତମ ଭଉଣୀର ଝିଅକୁ ଛୋଟ ଝିଅକୁ?
ଛୋଟ ଝିଅ ତାକୁ ଏଇ ଛଅ ବର୍ଷ ଚାଲିଲା।
ଓଁ ହଁ ହଁ ମୁଁ ଶୁଣିଥିଲି ତମର ଗୋଟେ ହେଇଥିଲା ଛଅ ବର୍ଷ ହେଇଗଲାଣି ବଢିଗଲାଣି। ଏତେ ଜଲଦି, ଓଁ ହଁ ଆଉଁ ସବୁ ଭଲ ନାଁ?
ସେବଢି ଯାଉଛି ହଁ ହଁ ସବୁ ଭଲ ଆଉ।
ଓଁ ହୋ, ଆଉ ରାତି କଣ ଖାଦ୍ୟ ହଉଛି ତମର?
ରାତିକି କଅଁ ଯୋଉ ରୁଟି ହବ। ଆଉ କଣ ତରକାରୀ ସବୁ ହବ, କି ଭଜା ହବ ଆଉ।
ଓଁ ସବୁ ଆପଣ କରିବେ ନା କିଏ କରିବେ?
ହଁ ବ ବୋଉ କରିବେ।
ଓହୋ। ଆଁ ଯଉ ମୁଁ କଣ କହୁଥିଲି କହିଲୁ? ତମ ଘର ପଛପଟେ ବା ସବୁ ବିଲ ଫିଲ ଅଛି ନାଁ କଣ?
ଘର ପଛପଟେ ବିଲ ଅଛି ବାଡି ଅଛି।
କଣ ଅଛି ବିଲାବାଡି ଆଉ କଣ?
ବିଲ ବାଡି ଗଛ ବଣ ଜଙ୍ଗଲ ଆମ୍ବ ଗଛ। ଆମ୍ବ ଗଛ, ନଡିଆ ଗଛ, ପଣସ ଗଛ।
ହଁ ଆଉ କି ଗଛ ସବୁ ଲାଗିଛି?
ସବୁ ପ୍ରକାର ଗଛ ସବୁ ଲାଗିଛି ଆଉ। ବୃକ୍ଷ ସବୁ ଲାଗିଛି ଆ ମନ୍ଦାର ଗଛ ତରାଟ ଗଛ।
ଓହୋ, ଆଉ ମୁଁ କହିନି ତମ ବିଲ ଟିକେ ଚାଷ କରନା?
ହଁ ବିଲରେ ଚାଷ ହୁଏ।
ହେଇ ଚାଲେ ଘରେ ପଶୁଛି। ଓହୋ।
ହୁଁ।
ଆଉ ଗୋଲାପ ଫୁଲ ତମ ବାଟରେ ସବୁ ଲାଗିଛି ନା?
ହୁଁ ଗୋଲାପ ଫୁଲ
ଶୁଣୁ ମୋ କଥା ଗୋଟେ ଶୁଣୁ ତୁ ଆସିବୁନ ଏଥର ବାଲିଯାତ୍ରାରେ ଆମ ଗାଁକୁ? ଆମ ବାଲିଯାତ୍ରା ଆମ ବାଲିଯା ଆମ ବାଲିଯାତ୍ରା ବଢିଆ ହୁଏ ଶୁଣ ଆମ ଗାଁରେ କେମିତି ହୁଏ ଆମ ଗାଁରେ ସା ସାତ ଦିନ ହେଲା ସାତ ଦିନ ଆ ଗୁରୁ ଆମର ଖାଇବାକୁ ସବୁ ହୁଏ ଅରୁଆ ଭାତ ଡାଲମା ଖଟା କ୍ଷୀରି ସବୁ ସାତ ଦିନ ଅରୁଆ ଭାତ ପୁରା ହବ ଠାକୁରଙ୍କ ପାଖରେ ଆମର କାର୍ତ୍ତିକ ପୂର୍ଣ୍ଣିମା ସେ ଟାଇମ ରେ। କାର୍ତ୍ତିକେସ୍ୱର ବସନ୍ତି ଏଇ ଆମ ଗାଁ ରେ ନିଜ ଠାକୁର ବସନ୍ତି ଆମ ଗାଁର ଲୋକମାନେ ସବୁ ଯାତ୍ରା ଫାତ୍ର ବି ଯାଇକି କରନ୍ତି। ସିଆଡୁ ବି ଲୋକ ବହୁତ ସାରା ଆସନ୍ତି କରିବାକୁ ନାଚ ଗୀତ ପ୍ରୋଗ୍ରାମ ହୁଏ। କୁନି କୁନି ତାରା ସବୁ ଏସବୁ ବହୁତ ହି ମଜାମସ୍ତି ହୁଏ ଆମର ତ ସେଇ ତିନି ଦିନ ଆମର ଯୋଉ ଯାତ୍ରା ତିନି ଦିନ ହେ ତିନି ଦିନ ଆମର ବହୁତ ମଜା କରୁ ଆମର ଏତେ ମଜା କରୁ ଯେ ଆମେ ମାନେ ମାନେ କହିପାରିବୁନୁ ମାନେ ମୋ। ପ୍ରକାଶ ମୋ ଭାବନାକୁ ମୁଁ ପ୍ରକାଶ କରିପାରିବି ଏତେ ଭଲ ଲାଗେ।
ଓ ଭାଇ ଗଡ଼୍ ଯା ହଉ ଏତେ ଭଲ ଆକାରରେ ମାନେ ଭଲ। ଆକାରରେ ସବୁ ହୁଏ ଆଉ।
ହଁ ତମେ ନିଶ୍ଚିତ ଆସିବ ଥରେ ବୁଲିକି ଯିବ ଆମ ଏଠି।
ହଁ ହଁ ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଯିବି। କଣ କଣ ସବୁ ତମେ ଖାଇବାକୁ ଦବ ମତେ। ଚାଟ ଗୁପ୍
ତମେ ଦେଖ ଆମ ସେଠି ପଟେ ଚାଟ ପଡେ ଗୁ ଗୁପ୍ ଚୁପ୍ ପଡେ ଆଇସ୍କ୍ରିମ୍ ପଡେ ବାର ମଜା ପଡେ ତେର ମଜା ପଡେ। ଆଉ କଁ କହିଲ ଚାଉମିିନ ନା ନା ସେ ସବୁ ନାହିଁ ସେ ସବୁ ନାହିଁ। ତେର ମଜା ଟା ଅଛି କଁ କହିଲ ଗୋଟେ ସେ।
ପଡି ଲେ ବାର ମଜା ତେରଟା ଜିନିଷ ପିଇଲେ ତେର ମଜା ଚଉଦଟା ଜିନିଷ ପଇଲେ ଚଉଦ ମଜା।
ହଁ ଏଇଟା ତ।
ଆମ ଗାଁରେ ଜଣେ ଅନା ଜେଜ ଅଛି ଆମ ଗାଁରେ ଜଣେ ଅନା ଜେଜ ଅଛି ହେଲା। ସେ ସବୁଦିନ ସଖାଳେ ଯିବେ ତାଙ୍କ ନିତ୍ୟ କାମ ସବୁ କରିକି ସାରିକି ଦୋକାନ ମୋକାନ ସେ ନା ପଦା। ସବୁ ଯାଆନ୍ତି ଗାଁକୁ ଯାାଇଁକି ସବୁ ଜିନିଷ ପତ୍ର ସବୁ ନେଇକି ଆସନ୍ତି। ଚାଉଳ ଆଣନ୍ତି ନଡିଆ ଆଣନ୍ତି।
କଥା ସବୁ ଭଲ ସେ ସବୁ ନିଜ କାମ କରିବା କଥା ଛାଡ଼େ ସେ ସବୁ କଥା। ଯୋଉ ଆଉ ମୁଁ କଁ କହୁଥିଲି କହିଲୁ। ଆଉ ଯୋଉ ତମ ଗାଁ ଗ୍ରାମ ସ୍କୁଲ ଯୋଉ ଅଛି ତମକୁ କେତେ ବାଟ ହବ ତମ ଘର
ସ୍କୁଲ ଯୋଉ ଅଛି ସେଠୁ ମିନିମମ୍ ଆମ ଘର ଟା ହଉଛି। ତିନି କିଲୋମିଟର ବାଟ।
ଚାଲିକି ଯାଅ ତମେ ସ୍କୁଲ ଏତେ ବାଟ।
ହୁଁ ହୁଁ।
ଆମ ଗ୍ରାମରେ ଆମ ଗୃହ ପାଖରେ ହିଁ ଆମ ବିଦ୍ୟାଳୟ ଅଛି ଆମେ ସେଠି ବହୁତ ଭଲରେ ବିଦ୍ୟା। ଗ୍ରହଣ କରୁ ଆମ ଶି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁତ ଭଲ ପଢାନ୍ତି ଆଉ କଁ କହିଲୁ। ବହୁତ ଭଲ ପଢାନ୍ତା ଆମକୁ ମଧ୍ୟାହ୍ନ ଭୋଜନ ମ ମଧ୍ୟ ଦିଆଯାଏ ସୋମବାରିଆ ଦିଆଯାଉଥିଲା ଭାତ ଡାଲମା। ମଙ୍ଗଳବାରେ ଦିଆ ହେଇ ଥିଲା ମିଲ ମିକର ତକାରୀ ଭାତ ବରୁଧୁ ବାରେ ଦିଆାହେଇଥିଲା ଅଣ୍ଡା ଭା ତ ଗୁରୁବାର ସେମ ରିପିଟ ହୁଏ ରବିବାର ଆମର ଛୁଟି ଥାଏ ଆମର ପଢା ଦିନ ଛୁଟି। ଆଉ ବହୁତ ମଜା ହେଲା ଖେଳ ଦିନ ଥାଏ ଖେଳ ହୁଏ କୁଦ ହୁଏ ମସ୍ତ ସ୍ତି ହୁଏ ମଜା ହୁଏ ମାନେ ସବୁ ହୁଏ। ଆଉ ତମ ସେପଟେ କଁ ସବୁ ଭଲ ହୁଏ।
ଆମ ଏପଟରେ ସବୁ ଭଲ ଆମ ଏପଟ ଟ ରେ ରଜ ଟା ଭଲ ହୁଏ ଆମର ଗୋଟେ କୁମାର ପୂର୍ଣ୍ଣିମା ଅଛି କୁମାର ପୂର୍ଣ୍ଣିମାରେ। ସେଠି ଆମର ଝିଅ ସବୁ ମାନେ ଉ ସବୁ ମାନେ। ଆମ ଏପଟେ ସବୁ ଝିଅ ତ ସବୁ ଝିଅ ସବୁ। ପୁରା ନୂଆ ଡ୍ରେସ୍ ନୂଆ ପୋଷାକ ପିନ୍ଧି ସବୁ କାମ ଦାମ କରି ମାନେ ବହୁତ ବଢିଆ ଆନନ୍ଦରେ
ହୁଁ ତୁ ମାଛ ତରକାରୀ କରି ଶିଖିଛୁ? ମାଛ ଦେଖ ମୁଁ ଗୋଟେ କହୁଛି ତୁ ସେମିତିଆ ମାଛ ତରକାରୀ କରି ଖାଇବୁ କେମିତି ଲାଗିବ ମତେ କହିବୁ ହେଲା ଜଣେଇବୁ ଦେଖ ଆଗେ ମାଛ ଯାଇକି ତମେ ବଜାରରୁ କିଣି ଆଣିବୁ ମାଛ କିଲେ ଘିନି ଆସିବୁ ହେଲା।
ମାଛ ରୁ କିଲୋ କିଣି ଆଣିବି।
ପାଞ୍ଚ କିଲି ନୁହଁ ତମେ ଆଗେ କିଲେ ଆଣୀ କର ଅଳପ ଆଗ ଆଣ କରି ହୁଁ ହଁ ମାଛ କିଲେ ଆଣି ସାରିଲେ ପ କି ନଥିଲେ ତାକୁ ଟିକେ ନାଇଁ ନାଇଁ କୋଉଟା ପାଖରୁ ଆମ ଆଣିବ ଯୋଉ ମାର୍କେଟ ରୁ ଯାଇକି ହଁ ତାପ ସେଠି ଯାଇକି। ସବୁ ଆଣିବା ଆଣ କାଟି କୁଟିକି ଆଣିବ କହିବ ମଉସ ମତ କାିକି ମୁଁ କାିକିେବି କାିକି ଆଣି ସାରିଲା ପରେ। ଏଠି ସବୁ ଲୁଣ ହଳଦୀ ସବୁ ମିଶେଇକି। ଯୋଉ ଗୋଳେଇକି ରଖିଦବ ରଖିଦବ କି ଲେମ୍ବୁ ଟ ଚିପୁଡି କି ସମୟ ପାଇଁ ଛାଡିଦବ। ଛାଡି ସରିଲା ପରେ ଏଇଠୁ କଣ କରିବେ ନା ଆପଣ ତେଲ ରେ ଆଣିକି। ଭାଜି ଦେବେ ତାପରେ ତା ପାଇଁ ମସଲା ସବୁ ତିଆରି କରିବେ ଆଗେ ହଁ ଭାଜିଦବ। ଭାଜି ଦେଇକି ରଖିଦବ ରଖି ସାରିଲା ପରେ କିଛି ସମୟ ପାଇଁ ଆଗେ ସବୁ ରଖିଦବ ତାକୁ ଟିକେ ଛଣା। ତମ ଇଚ୍ଛା ହବ ପଖାଳ
ହଁ ହଁ ମାଛ ଛଣା ଖାଇବ ଭଲ ଲାଗିବ ନା ଆଉ ପଖାଳ ସହିତ ଟିକେ ବେଶୀ ସ୍ଵାଦ ଲାଗେ ମାଛ ଭଜା ଟା ତାକୁ ଆଗେ ମାଛ ଟାକୁ ଟିକେ ଭାଜିଦବ ହଁ ରସୁଣ ଦ ଲୁଣ ଟିକ୍‌ ଦବ କଞ୍ଚା ଲଙ୍କା ଦବ ମାଛ ଭଜା ଖାଇବା ସେ ଯୋଉ ସ୍ଵାଦ ଆ ହା କି ଆନନ୍ଦମୟ ସେ ସବୁ
ସେ ବହୁତ ଭଲ ଲାଗେ ହୁଁ ମୁଁ କହୁଥିଲି ଆଉ କଣ କହିଲୁ ସେଇ ସେଇଟାକୁ ଶୁଣଥିଲି। ତାପରେ ମସଲା ରେଡି କରିଦବ ଯେମିତି କି ଅଦା ପିଆଜ ରସୁଣ ଲଙ୍କାାଗୁଣ୍ଡି ମାଛର ଗୋଟେ ମିଟ ମସଲା ଆସେ ଆମ ମଟନ ମସଲା ଟା ବି ପକେଇ ପାରିବେ ଆପଣ ଚାହିଁଲେ। ହଁ ଆଉ ହେଲା କଣ କହିଲ ଏମିତି ବହୁତ ସାରା ଅଛି ତମେ ପକେଇ ଦେଇେଇକି ତାପରେ ଉଁ ତାକୁ କଣ ବାଟନ ଟା ଜାରି ହେଇ ସାରିଲା ପରେ ପାଣି ଦେଇଦବ ପାଣି ହେଇସାରିଲା ପରେ ଆଳୁ ପକେଇବନି। ତା ପରେ ମାଛ ପକେଇଦବ ମାନେ ଏତେ ହଁ ଏତେ ସୁନ୍ଦର ଲାଗିବ ଥରେ କରିକି ଖାଇବ ତାପରେ ମତେ କହିବ କେମିତି ଲାଗୁଛି ତମେ ମାନେ କଣ କହିଲ? ହଁ କଳ୍ପନା କରିପାରିବନି ଏତେ ଟେଷ୍ଟି ଲାଗିବ ସ୍ଵାଦ ଲାଗିବ ଖାଇବାକୁ ମାନେ ମଜା ଆଉ ଆଉ ଗୋଟେ ଆଇସ୍କ୍ରିମ୍ ଆପଣ କରିବେ ଏ ଆଇକ୍ରିମ୍ କେମତିି କରିବେ ଜାଣିଚ ନା ଆଇସ୍କ୍ରି ଖିର ଜଦି ତମ ସେ ଘର ପାଖରେ କଉଠୁ ମିଳୁ ଥି ପାକ ଯାଇ କ୍ଷୀର ନେଇଆସିବେ କ୍ଷୀର ଆଣି ସାରିଲା ପରେ ତାକୁ ତାକୁ କଣ କରିବେ
ଦବ ଡେରି ମିଲ୍କ ଚକୋଲେଟ ତାକୁ ଡେରି ମ ଚୋଲେଟ ଖୋଳରେ ବି କଲେ ଭଲ ଲାଗିବ।
ହଁ ହଁ ଆଇସ୍କ୍ରିମ ର ବି କେ ସବୁ ଜାଗା ମିଳୁଛି ତମେ ତମେ ବଜାରରୁ ଯାଇକି ମଧ୍ୟ ଆଣିପାରିବ ଆ ଯେମିତି ଜାଗା ସବୁ ମିଳୁଛି ଆଇସ୍କ୍ରିମ ତା ଦେହରେ ଖୋପ ପୁଣିଆ ଥିବ ତା ଦେହରେ ତମେ କିଛିଟା ଢାଳିକି ତମ ଫ୍ରିଜ୍ ବି ରଖିଦେବ ବଢିଆ ଆସ ହେଇଯିବ। ତମେ ଖାଇବ ମାନେ ମନ ଖୁସି ହେଇଯିବ, ଅତି ଆନନ୍ଦରେ ଖାଇବ। ମାନେ ବଢିଆ ଲାଗିବ ଏତେ ସୁନ୍ଦର ଲାଗିବ ଯେ, ତମେ କେବେ ଆକଳ୍ପନା କରିପାରିନଥିବ। ଆଉ ତମକୁ ତମକୁ ସବୁ ଓଡିଆ, ତମକୁ ସବୁ ଓଡିଆରେ ମୁଁ ସବୁ ଫିଲ୍ମ ଦେଖିବାକୁ ଭଲ ଲାଗେନା ଓଡିଆ
ହଁ, ଓଡ଼ିିଆ ଚଳଚିତ୍ର ତାପ ମାନେ ସୁପରହିଟ୍।
ହୁଁ, ଓଡିଆ ଚଳଚିତ୍ର ସେ ଦେଖି ଦେଖିବ ଆଗରୁ ଆଉ ଆଗରୁ ଆମେ ଯେତେବେଳେ ରଜ ହଉଥିଲା କିଛି ପୂର୍ବପର୍ବାଣିୀ ହଉଥିଲା ସବୁ ପର୍ବପର୍ବାଣି ରେ ଆମର ସିନେମା ହଲ ରେ ଆମର ଚଳଚିତ୍ର ଗୁଡିକ ଚାଲିଥିବା ଆମେ ଦେଖୁଥାଉ ତା ଭିତରେ।
ହଁ ଏବେ ସେ ସବୁ ଗୋଟେ ମଜା ଅଲଗା ଥିଲା ଏବେ କା ଦୁନିଆରେ ଏବେକା ଯୁଗରେ ସେ ସବୁ ଆଉ ମାନେ ଏ ମଜା ଟା ଆଉ ଆସୁନାହିଁ। ସେ ସବୁ ମଜା ଗୋଟେ କିଛି ଅଲଗା ଥିଲା ଏଇ ମଜା ଟା ଜମା ଅଲ ଏଇ ଏଇ ମଜା ଟା ମତେ କାଇଁ ଲାଗୁନାହିଁ ଅଲଗା ସେ ଗୋଟେ ଖୁସି ଯୋଉ ଥିଲା ଆନନ୍ଦ ଥିଲା, ସେ ଯୋଉ ମାନେ ଭାବପୂର୍ଣ୍ଣ ଜୀବନ ସବୁ ଥିଲା ଖୁସିମୟ ଜୀବନ ଥିଲା ସେଗୁଡା ସବୁ ବହୁତ ଭଲ ଲାଗୁଥିଲା। ଏବେ ସେ ସବୁ ଆଉ କିଛି ଏତେ ଭଲ ଲାଗୁନାହିଁ ଦିନ ଗୁଡା ସବୁ କୁଆଡେ ସବୁ ବିତି ଯାଉଚି। ତାହା ମଧ୍ୟ ଜଣା ପଡୁନାହିଁ।
ହଁ ଆଉ ଦେଖନ୍ତୁ ଗୋଟେ କାମ ସଦାବେଳେ କରିବେ ସ ସକାଳୁ ଯେତେବେଳେ ଉଠିବେ ସକାଳୁ ଉଠିଲା ମାତ୍ରେରେ ଆପଣ ଘର ପାଖରେ ଯଦି ଚଢେଇ କିଛି ବୁଲୁ ଆପଣଙ୍କ ଦାଣ୍ଡରେ ବସିଥିବେ ନହେଲେ ଷଣ୍ଢ ଷଣ୍ଢ ଯଦି ହଁ, ଖାଦ୍ୟ ଦବ ଷଣ୍ଢକୁ ଏଇ ଯୋଉ ଶୁଣ ଏଇ ଯୋଉ ଖରା ହେଇକ୍ଷିଣା ଏଇ ଯୋଉ ଖରା ହଉଚି ତମେ ପାଣି ତମ ବାଲ୍ଟିରେ ନେଇକି ତମ ଘର ପା
ହଁ। ଗ୍ରୀଷ୍ମ ଖରା ପାଇଁ ଆଗେ ଗୋଟେ ପାଣି ଟିକେ ଆଣିକି ତାକୁ ରଖିଲେ ଅବଶ୍ୟ ପାରା ମାନେ କିଛିଟା ଭଲରେ ପାଣି ପିଇକି ଯିବେ ଘରୁ। ହୁଁ।
ଆପଣ ସଦାବେଳେ ବି ଘରୋଇ ଜିନିଷ ସଦାବେଳେ ଖାଆନ୍ତୁ, ପିଅନ୍ତୁ, ସୁସ୍ଥ ରୁହନ୍ତୁ ଭଲ ଘରୋଇ ଯେତେ ରହିବ ସେତେ ଭଲ। କାରଣ ଆଜିକାଲି ପଦା ଜିନିଷ ଖାଇବା ବହୁତ ହି ଖରାପ ପଦା ଜିନିଷ ଖାଇବା ବହୁତ ଖରାପ ଦେହ ପାଇଁ ବହୁତି ହାନିିକାରକ।
ହଁ ହଁ ବହୁତ ଖରାପ। କହିହବନି ସେ ଯୋଉ ଖରାପ ଗରମ ଯାହା ହଉଚି। ଏବେ ଖାଲି ତ ହଁ।
ସଦାଳେ ସୁସ୍ଥ ଖାଇବି ସୁସ୍ଥ ରହିବି ଯେତେ ଭଲ। କାରଣ ଆଜିିକାଲି ଯେମିତି ରୋଗ ପରରାଗ ହେଲାଣି ନା ତମେ ଯେତେ